ହେଲୋ କଣ କରୁଛ?
କଣ କରିବି କିଛି ନାହିଁ ଏମିତି ବସିଥିଲି। ତମେ କଣ କରୁଚ? ହଁ।
ଭଲଅଛ
ହଁ। ହୋଉ ଏ ବ ବସିଥିଲି ଭଲ ଅଛି ମୁଁ ଆଉ
ହୁଁ ହୁଁ ବର୍ଷା ହଉଛି କଣ?
ବର୍ଷା ହଉଛି କଣ?
ବର୍ଷା ହଉଛି କଣ?
ବର୍ଷା ହଁ ପରା ଏପଟେ ବର୍ଷା ହଉଛି ଟିକେ ତମପଟେ? ହଁ। ହଉଚି ଆମ ପେଟ ବର୍ଷା ତମ ପଟେ। ଉମ।
ହଁ ଆମ ପଟେ ବର୍ଷା ହଉଛି ପରା ଟିକେ ଇଆଡେ ବି। ମାନେ ବେଶ ଭିତରେ ରହିଯାଉଛି ବର୍ଷା ଆସୁଛି ବୋଲି କଣ କରିବା।
ସିଆଡ଼ି କି।
ହଁ ମାନେ ଏମିତି ଗୋଟେ ଗୋଟେ ପକଉଛି ଆଜି ଟିକେ ମେଘୁଆ ବାପାଙ୍କୁ କରିକି ରଖିଛି ଯେ ଆଜି ବର୍ଷା ହବ ବଧେ ଆଉ।
ଆଉ ଗୋଟେ ସ
ଆଉ ତମ ଘରେ ସମସ୍ତେ ଭଲ ଅଛନ୍ତି।
ହଁ ଭଲ ଅଛ
ଭଲ ଅଛନ୍ତି।
ହଁ ଭଲ ଅଛନ୍ତି ସମସ୍ତେ।
ନା ହୁଁ।
ଆଉ କଣ ଖାଇଲ?
ମୁଁ ଭାତ ଭାତ ଡାଲି ଆଉ ଭଜା ଖାଇଥିଲି ଆଉ ତମେ।
ମୁଁ ବି ଭାତ ଆଉ ଡାଲି ଭଜା ଖାଇଥିଲି।
କଣ। କଣ?
ଏବେ କଣ । ଏବେ କଣ ଖାଇଲ?
ଏବେ ମୁଁ ଉ। କିଛି ଖାଇନି। ଖାଇବି ଆଉ।
ଖାଇନ।
କିଛି ଖାଇନି ଖାଇବି କହୁଛି। ଖାଇଲିଛି। ହୁଁ। କଣ କରିବ ଏବେ ତମେ?
କଣ କରିବୁ କିଛି ନାହି।
କଣ ଖାଇଥିଲ ଦିନରେ କଣ ଥିଲା ତୁମର ରୋଷେଇ?
ଆମର ଭାତ ଡାଲି ଭଜା ଆମ୍ବ ହଁ। ଭାତ ଡାଲି ଭଜା ଆମ୍ବ। ସେତିକି ତ ହେଇଥିଲା ଆଉ କଣ? ହୁଁ। ନାଇଁ ସେତିକି ଏକା। ହୁଁ।
ଓହୋ ଆମ୍ବ ଅଛି କି ସରିନି ତମର? ତି ଆହୁରି ଅଛି।
ଆମ୍ବ ହଁ ଅଛି ତ। ହଁ।
ଓ ହଁ। ଆମ ପଟେ ସରିଗଲାଣି ଆମ୍ବ ବହୁତ ଶୀଘ୍ର
ହଁ
ଓ ହ ହଉ ଆଉ
ତ ତ
ହୁଁ
ନାଇଁ ମାର୍କେଟ ଯିବ ଗଲେ ଆମେ ସିନା ସରିଗଲା ଆମ୍ବ ଗଛରେ ସିନା ସରିଗଲା କି ମୁ ମାର୍କେଟ ଯାଏ ଦେଖୁ କଣ କହିଲି ଆମ୍ବ
ହଁ
ମାର୍କେଟ ଯାଇକି କିନାହେବ ହୁମ୍
ଆଉ ଏବେ ବୁଲି ନଉନ
ନାଇଁ କୁଆଆଡେ ବୁଲିଯିବୁ ବର୍ଷା ଫରସା ହେଇଛି ଭଲ ଲାଗୁନି ଶୀତ ଶୀତ ଲାଗୁଛି ଟିକେ
ଗରମ ହଉଥିଲା ନା ଶୀତ ହବା ଟା ଭଲ
ହୁଁ କଣ ବୁଲୁ ପାଣି ପୁଣା ହେଇ ପୁରା ବର୍ଷା ହେଇଛି ଜର୍ ରାମ ମୁଟ କିରେ ହ କଣ ବୁଲୁ ଇଚ୍ଛା ହଉନ ଆଉ ବର୍ଷ ହେଲେ ବି
ହଁ ପରା।
ହୁଁ।
ହଁ ଗୋଷ ଛାଡିଛିିବନଲେ
ଇଛା ହଉନହି ବର୍ଷା ବେଶୀ ହେଲେ ବି ଭୁଲିବାକୁ ଇଚ୍ଛା ହଉନି। ନାଇକି?
ହ ହଁ।
ଆଉ ଆଜି ତମର ଭାତ କରୁଛ ନା ରୁଟି?
ଜ ବୋଧେ ଆମର ତ ରାତିରେ ରୁଟି ହିଁ ହୁଏ ରୁଟି କ କଣ ଟିକେ ତରକାରୀ ବଜା ବଜା ଟିକେ ତରକାରିକରିବୁ ଆଉ।
ହୁଁ।
ଦେଖିବୁ କଣ ଗୋଟେ କରିବୁ ଆଉ କଣ ଆଉ। ରୋଷେଇ ନାଇଁ ଆମେ ରୋଷେଇ କଲା ବେଳେ ସେ ନଅଟା ଦଶଟା ହିଁ ହଉଚି ଟିକଲେଟେ ହେଉଚି କରୁଛୁାରଟା ବେଳରୁ। ରାତିକିରୁ କର ତାପରେ ତାପରେ ଗରମ ଗରମ ଖାଇଲେ ଭଲ ଲାଗୁଛ ଗରମ ଗରମ ହିଁ ଖାଇଦଉଛୁ।
ଗରମ ଦିନରେ ଗରମ ଗରମ ଖାଉଛ ଆ
ନାଇଁ ଏପ ଟିକେ ବର୍ଷା ହଉଛି ନା। ଥଣ୍ଡା ଅଛି କାଗଟା ସେଥିପାଇଁ ଖାଇଦେଲ ପାଣି ପଦିଆଯାଉଛି।
ହୁଁ ହଁ ହଲୋ।
ହ ଆଉ ତମେ ବୁଲି ଯାଇନ? ହ ହ ହ୍ୟାଲୋ ହ୍ୟାଲୋ।